ହଁ କଣ କରୁଚନ୍ତି?
ଏଠି ବସିଚି। ଆପଣ କଣ କହୁଚନ୍ତି?
ହ ହଁ ମୁଁ ଏଇଠି ବସିକି ନା ଦେଖୁଚି ପ୍ରାକୃତିକ ସବୁ ସୌନ୍ଦର୍ଯ୍ୟ କୁ।
ଓହୋ। ଆଉ କଣ ଖାଇଚନ୍ତି?
ବିସ୍କୁଟ ଖାଇଥିଲି। ଆପଣ?
ମୁଁ ଉପମା।
ହଁ ହଁ। ଆଉ ଆପଣଙ୍କ ଘରେ ସମସ୍ତେ କଣ କରୁଚନ୍ତି? ବାପା ମା ଭାଇ ଭଉଣୀ?
ମା ରୋଷେଇ କରୁଚନ୍ତି ବାପା ବାହାରେ ବସିଚ। ନ୍ତି ଭାଇ କାମରେ ଯାଇଛନ୍ତି।
ଓହୋ।
ଆଉ ଆପଣଙ୍କ ଘରେ ସମସ୍ତେ କଣ କରୁଛନ୍ତି?
ଆମ ଘରେ ସମସ୍ତେ ଶୋଇଛନ୍ତି ଆଉ ଗୁରେ ଫୋନ ଦେଖୁଛନ୍ତି।
ହୁଁ ହୁଁ।
ଆଉ ଉପମା ହଁ।
କଣ କଣ ରୋଷେଇ କରନ୍ତି?
ମୁଁ ଭାତ କରେ ଡାଲି କରେ ଡାଲମା କରେ। ହୁଁ ଆଉ ମଟର ତରକାରୀ କରେ। କାବୁଲ ସୋଲା ତରକାରୀ କରେ।
ଆପଣଙ୍କୁ ତ ସବୁ ଆଇଛି।
ହଁ ଆସେ ସେମିତି ଆଉ ଆପଣଙ୍କୁ ସବୁ କଣ କଣ ଆସେ ରୋଷେଇ?
ମତେ ଭାତ ଆସେ ଡାଲି ଡାଲମା ସୋୟାବିନ ତକାରୀ। ଆଉ ମାଛ ତରକାରୀ ଆଉ ଅଣ୍ଡା ତରକାରୀ।
ମାଂସ?
ହଁ ମାଂସ। ଏତେ ଭଲରେ ଆସେନି କିନ୍ତୁ ଆସେ।
ଉଁ ହୁଁ ହୁଁ। ଆଉ ଆପଣ ସନ୍ଧ୍ୟାବେଳେ ଯାଆନ୍ତି ନି କି ଆପଣଙ୍କ ସାଙ୍ଗସାଥି ଙ୍କ ସହିତ ବୁଲିଆ ପାଇଁ?
ହଁ। ମୋ ସାଙ୍ଗସାଥି ମିଶିକି ଆମ ଗାଁ ପାଖରେ ଥିବା ପୋଖରୀ ର ପାଖକୁ ଯାଉ।
ସାଙ୍ଗ ସାଥିଙ୍କ ସହିତ ଥିଲାବେଳେ ବହୁତ ମଜା ଲାଗେ ନା?
ହଁ। ଯୋଉ କଥା ଘରେ କହି ହୁଏନି ସେମାନେଙ୍କୁ ସେଇ କଥା ସବୁ ସାଙ୍ଗସାଥି କୁ କହି ହୁଏ। ଖୁସି ଲାଗେ।
ହଁ ବା ସମସ୍ତ ଙ୍କୁ ତ କହି ହବନି କିନ୍ତୁ ଜଣେ ଯିଏ ଥାଏ ଜଣେ ଥାଆନ୍ତି ଆଉ। ଭଲ ସାଙ୍ଗ
ହଁ।
ଯେତେ ଯାହା ବି ପରିସ୍ଥିତି ଆସୁ ସବୁ ତାକୁ କହିବାକୁ ପଡିଥାଏ ନା। ଫ୍ରି ରେ ଉଁ ଖୋଲା ରେ ତାକୁ ସବୁ କହିଦିଅନ୍ତି ଆଉ।
ହଁ। ଆପଣ କୁଆଡେ ଯାଆନ୍ତି ବୁଲି?
ହଁ ଆମେ ଏ ପାଖରେ ଗୋଟେ ମନ୍ଦିର ଅଛି ସେଇଠିକି ଯାଉ ଆଉ ଏ ଦୋକାନ କୁ ଯାଉ।
କେଉ ମନ୍ଦିର?
ମହେଶ୍ଵରୀଙ୍କର ଗୋଟେ ମନ୍ଦିର ଏଠି ଅଛି। ସେଠ ଯାଉ ପୁରି ତାଙ୍କ ପାଖରେ ପଡିଛ ସେଠି ଖେଳିକି ନା ତାଙ୍କ ସାହିପଟେ ବୁଲିକିନା ଆସିବ।
ଓହୋ।
ଆଉ ଆପଣଙ୍କ ପଢା ପଢି କେମିତି ସବୁ ଚାଲିଛି?
ହଁ ଭଲ ଚାଲିଛି। ଏବେ କୁ ପରୀକ୍ଷା ଆଇଲାଣି ତ ସେଥିପାଇଁ ପଢୁଛି।
ଆପଣ କଣ ପରୀକ୍ଷା ଦେବେ?
ମୁଁ ଶିକ୍ଷକ ପାଇଁ ଗୋଟେ ପରୀକ୍ଷା ଦଉଚି। ହରେ
ହଉ ହଉ।
ଆପଣ କଣ ପଢ଼ୁଚନ୍ତି?
ମୁଁ ବି ସେଇଥିର ଯୋଉ ଛୁଆଙ୍କୁ ଯାଇକି ବିଦ୍ୟାଳୟ ରେ ପଢଉଚୁ।
ଓହୋ କୋଉ କ୍ଲାସରେ କୋଉ ଶ୍ରେଣୀ ରୁ କୋଉ ଶ୍ରେଣୀ?
ପ୍ରଥମରୁୁ ଅଷ୍ଟମ ତାଙ୍କ ପାଇଁ ଯୋଉ ତାଲିମ ନିଅନ୍ତି ନା ଶିକ୍ଷକ ତ ସେଇ ତାଲିମରେ ନିଅନ୍ତି।
ଓହୋ। କେତେ ବର୍ଷ ପାଇଁ?
ଦୁଇ ବର୍ଷ।
ଓ ହ। ଆଉ ଆପଣଙ୍କ ସେପଟେ କଣ କଣ ଅଛି ଭଲ ଜାଗା?
ଭଲ ଜାଗା ଏପଟେ ଅଛି ସମ୍ବଲେଶ୍ୱରୀ ମନ୍ଦିର ଅଛି ହିର ଚୋରା ମନ୍ଦିର ଅଛି ହୀରାକୁଦ ଡାମ ଅଛି। ଆଉ ଗୁଦ ଗୁଦା ଅଛି। ହ ସବୁ ପ୍ରକାର ଯୋଉ ଜଳପ୍ରପାତ ଗୁଡାକ ଅଛି। ଆଉ ବିଭିନ୍ନ ପ୍ରକାର ମାଇନସ୍ ରେ ଯୋଉ ନୁହେ ନା କାମ କରନ୍ତିନି?
ହୁଁ।
ସେଟା ସବୁ ଅଛି ଏପଟ ତ ପୁରା କଳା ଏରିଆଟା ନା। ମାଇନ୍ସରେ ଅଛି।
ସେପଟ ସବୁ କାରଖାନା ନା?
ହଁ।
ଅ ହଁ।
ଆଉ ଆପଣ ସବୁ ଘର କାମ ଜାଣନ୍ତି ଯେମତି ସଜାସଜି ହରିକା ସବୁ ଜାଣନ୍ତି?
ହଁ।
ହୁଁ ହୁଁ ହୁଁ ହୁଁ। ହୁଁ।
ଆପଣ ସାଙ୍ଗସାଥିଙ୍କ ସହିତ ବୁଲନ୍ତିନି?
ହୁଁ ନା।
ଆପଣଙ୍କୁ କୋଉ ସାଙ୍ଗ ବେଶୀ ଭଲ ଲାଗେ ସ୍କୁଲ?
ମତେ ବିଦ୍ୟାଳୟରେ ସାଙ୍ଗସାଥି ମାନଙ୍କୁ ବହୁତ ଭଲ ଲାଗେ। ଆଉ ଯେତେ ବି ଆସିଥା ବାହାରକୁ ନା କାହିଁକି ସମସ୍ତଙ୍କର କିଛି ନା କିଛି ସ୍ବାର୍ଥ କିନ୍ତୁ ସ୍କୁଲ ସାଙ୍ଗ ମାନେ ସବୁଠାରୁ ଭଲ ଆଉ।
ହଁ।
ବାହାରକୁ ଆସିବା ମାନେ ବହୁତ ପ୍ରକାର ସମସ୍ୟାରେ ମାନେ ଶିକାର ହ
ହୁଁ ଘରେ ରହିଲେ କେତେ ସୁବିଧା ବାହାରେ ବହୁତ ସମସ୍ୟା।
ହଁ ବା ଏଥିକା ମନ
ଘରେ ରହିଲେ ମାଆ ହାତରନ୍ଧା ଖାଇବା।
ହଁ,
ବାହାରେ ନିଜେ ରୋଷେଇ କରିବା।
ହଁ ବା,
ବାହାରେ ରହିଲେ ବହୁତ ଖର୍ଚ୍ଚ।
ହଁ, ଖର୍ଚ୍ଚ ତାପରେ ସମସ୍ତଙ୍କ ମନ ନେଇକି ଚଳିବ ନା ବହୁତ କଷ୍ଟ।
ହୁଁ,
କିଏ ଆମକୁ ଭଲ ପାଏ କିଏ ଆମକୁ ଖରାପ କୁହେ। ତା ଭିତରେ ମନ ପୁରା ବିଚଳିତ ହେଇଯାଏ।
କିଛି ପାଇବାକୁ ହେଲେ ହି କରିବାକୁ ପଡିବ ଆଉ। ସବୁ କିିଛି ସହିବାକୁ ପଡିବ ଆଉ।
ହଁ ବା, ଆଉ ଆପଣଙ୍କୁ ସବୁ କୋଉ କୋଉ ଜାଗା ବୁଲିବା ପାଇଁ ଭଲ ଲାଗେ?
ମତେ ମାନେ ଖୋଲା ଜାଗା ପାହାଡ ଜାଗା। ପାଣି ଫାଣୀ ଥିବ ଭଲ ଲାଗେ।
ଓହୋ କଣ କଣ ସବୁ ଜାଗା ଦେଖୁଛନ୍ତି ଆପଣ?
ମୁଁ ଦେଖିଛି ଭୁବନେଶର ଭୁବନେଶ୍ଵର ପଠାଣି ସାମନ୍ତ ଦେଖିଛି। ପ୍ଲାନେଟୋରିୟମ୍। ଆଉ ନନ୍ଦନକାନନ ଆଉ ମୁଁ ବହୁତ ଜାଗା ଦେଖିଛି। ହଁ, ପୁରୀର ଜଗନ୍ନାଥ ମନ୍ଦିର
ହଁ ପୁରୀର ଜଗନ୍ନାଥ ମନ୍ଦିର ବିଶ୍ଵରେ ସାରା ପ୍ରସିଦ୍ଧ କେତେ ଲୋକ ଆସନ୍ତି ନା?
ହଁ ଦେଶ ବିଦେଶରେ ଆସନ୍ତି ଲୋକ ଜଗନ୍ନାଥଙ୍କୁ ଦେଖିବା ପାଇଁ।
ହଁ ଚନ୍ଦ୍ରଭାଗ ତ କୋଣାର୍କ ପାଖରେ ନା?
ହଁ, ଆପଣ ପୁରୀ ଜଗନ୍ନାଥ ବିଷୟରେ କିଛି ଜାଣିଛନ୍ତି?
ହଁ, ସବୁଠାରୁ ଭଲ ଲାଗେ କି ସମୁଦ୍ରକୁ କୁଳରେ ଯାଇକିନା ଗାଧେଇବ ଲୁଣି ପାଣିରେ ଲହରୀ ଭାଙ୍ଗିବ ସେଇଟା ସବୁଠାରୁୁ ଭଲ
ହୁଁ, କୁହନ୍ତି ଜଗା ଡୋରି ନ ଲାଗିଲେ ଯାଇ ହଏନି। ଯାଇଥିଲ ବି ଜଗାକୁ ଦେଖିହୁଏନି।
ହଁ ବା,
ବହୁତ କିଛି ଅଛି।
କଣ କହିଲେ?
ପୁରୀନ୍ଦି ପୁରୀ ମନ୍ଦିରରେ ବହୁତ କିଛି ବିଶେଷ
ହଁ ଜଗନ୍ନାଥ ପୁରା ବିଶ୍ଵ ପ୍ରସିଦ୍ଧ
ଚାରି ଧାମ ରୁ ଗୋଟେ ଧାମ ସେ
ହଁ ସବୁ ବୁଢାବୁଢୀ ଲୋକମାନୋନେ ତ ଅଧିକ ଯାଆନ୍ତି ଦେଖିବା କରି
ହଁ ଅଧିକାଂଶ ଲୋକ ପୁରୀର ସ୍ୱର୍ଗ ଦ୍ୱାରା ରେ ହିଁ ମରିବାକୁ ଯାଆନ୍ତି
ହଁ ସେଠୁ କହନ୍ତି ନା ସ ସ୍ୱର୍ଗକୁ ଯିବ କୋଡା ଯିବ ଯେତେ ସବୁ ପାପ କାର୍ଯ୍ୟ କରିଥିବ ସବୁ ସେଇଠି ହିଁ ଲିମ୍ନ ହେଇଯାଏ।
ହୁଁ ଲୋକଙ୍କୁ ମୁକ୍ତି ମିଳିଯାଏ।
ହୁଁ ବା।
ବହୁତ ଲୋକ ବି କୁହନ୍ତି ମାନେ ଯେତେ ବଡ ଲୋକ ହେଇଥାଉ ପଛିିକା ପୁରୀ ଗଲେ ପୁରୀ ଦାଣ୍ଡରେ ଟିକେ ଶୋଇବା ପାଇଁ ମାନେ ଲୋକ ଖୋଜ
ହଁ। ସମସ୍ତଙ୍କର ଗୋଟେ ଇଚ୍ଛା ଥାଏ ଆଉ ଜଗାର ଡରି ଯାହାରି ନ ଲାଗିଛି ନା ସେ ଜନ୍ମ ହେଇଚି। ତାପରେ ପୁଣି ମରିଗଲେ ପଛକେ କିଛି ପୁରୀ ବି ଦେଖିପାରୁନି ନା।
ହଁ ବହୁତ ଲୋକ ଯା ଯାଆନ୍ତି ବି ଜାଗାକୁ ଦେଖିପାରନ୍ତି।
ହଁ ବା। ଆଉ ଆପଣଙ୍କ ଦେହ ବା ସବୁ ଭଲ ଅଛି?
ହଁ ଭଲ ଅଛି।
ଘରେ ସମସ୍ତେ ଭଲ ଅସଛନ୍ତି? ହିଁ। ହଉ ଆପଣ କଣ କରୁଛନ୍ତି କରନ୍ତୁ।
ହଉ ଆପଣଙ୍କ ସହିତ କଥା ହେଇକି ଖୁସି ଲାଗିଲା।
ହଉ ହଉ ଧନ୍ୟବାଦ।
ହଉ।